ହୋଉ।
ଆଜ୍ଞା। ଆଜ୍ଞା ଆଜ୍ଞା ଶୁଣିପାରୁଛି କଥା ଗୁଡା। ନମସ୍କାରେ ଏ ଏମ୍
ନମସ୍କାର।
ହୁଁ। ଏ କଥା ଆଉ କଣ ସନ୍ଧ୍ୟାବେଳ ହେଲା ଟିକେ ଫ୍ରି ଟାଇମ ହେଲା ମନ ଟିକେ ହାଲକା ଲାଗେ କଥା ହେଇଗଲେ। ବେସିକାଲି ଅନୋନ୍ ଙ୍କ ଲୋକଙ୍କ ସହିତ କଥା ହେଲା ଆଉ ଟିକେ ଭଲ ଲାଗେ। ନିଜ ସମସ୍କନ୍ଦ ନିଜ ଚିହ୍ନା ପରିଚ ତ ରେଗୁଲାର କଥା ହଉଚେ ଭେଟ ବାଟ ବି ହୋଇଛେ। କିନ୍ତୁ ଆଉଟ୍ ସାଇଡ ଲୋକ ସହିତ ଥର ଦିଥର କଥା ହେଇଗଲା ପରେ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ।
ସେପଟ ଏରିଆର କିଛି ତାଙ୍କର କିଛି କିଛି ଅଲୌକିକ କଥା ଥିବ ତାହା ଜାଣିବାକୁ ମିଳିଥାଏ ଏବଂ ଆମ ତରଫ ବି କିଛି ଜିନିଷ ସେୟାର କଲେ ଆପଣ ବି ଜାଣିପାରିବେ।
ନିହାତି ଅଲଗା ଲୋକ ଯିଏ ଯାହା ଯାଣିଥିବ କହିପାରିବ। କଣ କରୁଥିଲେ?
କିଛି ନାହିଁ ଏବେ ମୋ ଗୋଟେ ସ ଦୋକାନ ଥିଲା ସେ ଦୋକାନରୁ ରିସେଣ୍ଟଲି ଆସିଲି ଗୋଡ ହାତ ଧୋଇ ହେଇନି କିଛି ପେଣ୍ଟ ସାର୍ଟ ଚେ ଚେଞ୍ଜ ଚାଞ୍ଚ କରିଦେଇଛି ଧୋଇବାକୁ ସାଢେ ଆଠଟା ପରେ ଯିବି ଧୋଇବା ପାଇଁ। ଏବେ ଛାତକୁ ଆସିଲି ଟିକେ ଦିନରେ ତ ଟିକେ ଗରମ ଥିଲା ଆଜି।
ଆଜ୍ଞା।
ପବନ ଖାଇବା ପାଇଁ ଟିକେ ଉପ ଛାତକୁ ପଳେଇ ଆସିଲି ଆଉ।
ହଉ ଭଲ ଠିକ ଅଛି।
ଆଉ ନିଜେ କଣ କରୁଥିଲେ ଏବେ?
ମୁଁ ବସିଥିଲି ଏମିତି ବାହାରେ ବସିଛି ଆଉ।
ଆଚ୍ଛା ଆଚ୍ଛା ଆଉ ସବୁ କୁସୁମ ମଙ୍ଗଳ।
କଣ କହିଲେ?
ଆଉ ସବୁ ଭଲ।
ହଁ ଭଲ।
ଏମିତିକି ଟିଭି ଫିଭି କିଛି ଦେଖନ୍ତି ନା ଜଷ୍ଟ ନର୍ମାଲ ଖାଲି
ଟିଭି ନାହିଁ ଟି ଏତେ ରୁଚି ନାହିଁ ଫୋନ ଯାହା ଯେତେବେଳେ ଦେଖେ ଦେଖେ ଆଉ।
ଆଚ୍ଛା।
ଟିଭି ଏତେ ଦେଖେନି ହଁ।
ବର୍ତ୍ତମାନ ତ ଫୋନ୍ ଟା ଗୋଟେ ଗ୍ରହ ଆଉ।
କଣ କରିବା ଫୋନ୍ର ତ ଆଡ଼ିକସନ୍ ସମସ୍ତଙ୍କୁ ହୋଇଯାଇଛି।
ଏ ଗୋଟେ ମାରାତ୍ମକ ଗ୍ରହ ବର୍ତ୍ତମାନ ଦୁନିଆରେ।
ହୁଁ। ସେଇ ବା ପିଲାରୁ ଛୋଟ ରୁ ବୁଢା ଯାଏ ସମସ୍ତେ ଫୋନ ଭିତରେ ସବୁ କିଛି ଦେଖୁଛନ୍ତି ହୁଁ।
ଆଛା ରେଗୁଲାର ବ କଣ ମୋବାଇଲ ଅପରେଟ କରନ୍ତି ନା ଏମିତି କେତେବେଳେ କିମିତି ମନ ହେଲେ।
ରେଗୁଲାର ମାନେ ସେମିତି କିଛି ନାହିଁ ପାଠ ପଢା ଉଦ୍ଦେଶ୍ୟରେ ଯେତେବେଳେ ଫୋନ ରୁ ହଟାସ୍ପଟ ନେଇକି ଲାପଟୋପ ଇଏ କରେ ନହେଲେ ନାଇଁ। ଆଉ ଫୋନରେ ଆଉ କଣ କାମ କେତେବେଳେ ୟୁଟ୍ୟୁବରେ କୋଉ ଭଡିଓ ଯେମିତି କି କଣ ମାନେ ଏଇ
ଏୁନ ଉପରେ କିଛି। ତାହଲେ ତାହେଲେ ଭଲ ଅଛି ଠିକ ଅଛି।
କହ? କକରୋଜ ଜନତା ପାର୍ଟି ର ପ୍ରୋଟେଷ୍ଟ ଯୋଉ ଦିଲ୍ଲୀ ଯନ୍ତର ମନ୍ତର ହେଇଥିଲା ବହୁତ ଦେଖ। ଦେଖିଛି ଏବେ ବି ଦେଖୁଥିଲି ଆଉ ପାର୍ଲାମେଣ୍ଟ ସ୍ପିଚ ବି ଦେଖେ ରାହୁଲ ଗାନ୍ଧୀ ଯେତେବେଳେ କୁହନ୍ତି? ଏଗୁଡା ବି ଦେଖେ ଆଉ ପାର୍ଲାମେଟ ସ୍ସିଚ୍ ଗୁଡା ମୁଁ ବହୁତଥର ଦେଖେ।
ଆଚ୍ଛା ଯାହା ଅଛି ମ କରୁଛନ୍ତି କିଛି ଆଉଟାଇ ଯାହା। ନ୍ୟାସନାଲ ର କଣ ହବ କଣ ନାହିଁ କାହାକୁ କିଏ କଟାକଏ କରୁଛି ଆଉ ସେ ଭିତରେ କିଏ ଜ୍ଞାନା ରଖୁଛନ୍ତି ଭଲ ହେଲା ପିଲା ତ ନ ତ ପ୍ରାୟ ଜାଗାରେ ଇନଷ୍ଟା ଫେସବୁକ୍ ଏଇଗୁଡା ଉପରେ ବେଶୀ
ନାହିଁ ଇନଷ୍ଟଟାଗ୍ରାମରେ ମୋର ଆଇଡ଼ ଅଛି କିନ୍ତୁ ମୁଁ ଚଲାଏନି ଫେସବୁକ ରେ ବି ଅଛି ଏଗୁଡା ଚଲାଏନି ଏ ମାସେ ଏଇ ମାସ ରେ ଥରେ ଥରେ କେତେବେଳେ କେମିତି ଏମିତି ଇଚ୍ଛା ହେଲେ ଇନଷ୍ଟଲ୍ କରିଦିଏ। ଆଉ ଯେତେବେଳେ ମୁଡ୍ ଭଲ ନଥାଏ, ଏମ ଦେଖିଦେଇକି ପୁଣି ଅନ୍ଇନଷ୍ଟଲ୍ ମାର ଦିଏ, ମୋ ଫୋନ୍ ଗୁଡା ମୁଁ ନଥାଏ।
ଆଚ୍ଛା।
ଆଉ ରାତି ସନ୍ଧ୍ୟାବେଳେ କିଛି ଖାଇଥିଲେ ନା ଖାଇନାହାନ୍ତି?
ଉଁ, ସନ୍ଧ୍ୟାବେଳେ ଆଜି ମୁଁ ଶୋଇପଡିଥିଲି ଗୁ ଖରାବେଳେ ଉଠିଥିଲି ସାଢେ ଚାରିରେ। ତ ଆଉ ଖାଇନଥିଲି ଖରାବେଳ ଖାଇବା ଟା ତ। ସେଇ ସାଢେ ଚାରି ପାନ୍ସଟା ବେଳକୁ ପଖାଳ ଭାତ ସନ୍ତୁଳା ଖାଇଥିଲି ଆଉ।
ଯା ହଉ ଭଲ ଲାଗିଲା ସନ୍ତୁଳା କଥା କହିଲେ। ବର୍ତ୍ତମାନ ଦୈନନ୍ଦିନ ଜୀବନରେ ରେଗୁଲାର୍ ସନ୍ତୁଳା ହିଁ ୟୁଜ୍ କରିବାକୁ ପଡିବ।
ସନ୍ତୁଳା ତ ଖାଲି ପରିବାରେ ହୁଏ ଆଉ କିଛି ଏତେ ତେଲ ମସଲା ନାହିଁ। ସେଥିପାଇଁ ଡକ୍ଟର୍ ମାନେ ବି କହୁଛନ୍ତି ସନ୍ତୁଳା ଅମୃତଭଣ୍ଡା ସିଜା ଏଗୁଡା ସବୁ ଖାଆନ୍ତୁ ବୋଲି।
ସନ୍ତୁଳା କେବେଠୁ ଖାଇଲେଣି? ଏବେଠୁ ନା ଆଗରୁ ଖାଉଛନ୍ତି?
ଖାଇଲିଣି ଗୋଟେ ବର୍ଷ ହେଲାଣି, ଆଗରୁ ଖାଏ ଏମିତି ଆଳୁ ଖାଇବି ବିଟ୍ ବ-ଭେଣ୍ଡି ଖାଇବି ବାଛି ବାଛି। ଆଉ ଝୁଡଙ୍ଗ, ବାଇଗଣ, କଖାରୁ ଏରା ଖାଏନି ଆଉ।
ଆଚ୍ଛା ଏବେ କିନ୍ତୁ ଅଭ୍ୟାସ ତ ହେଇଗଲେଣି?
ହୁଁ, ଏବେ ଖାଉଛି, ଆଉ ଆପଣ କଣ ଦେଖନ୍ତି ଫୋନ୍ ରେ? ନା ନ୍ୟୁଜ୍ ଦେଖନ୍ତି ଖାଲି?
ମୋର ତ ଫେସବୁକ୍ ଥିଲା, ବହୁତ ପୂର୍ବରୁ ଥିଲା, ଇନଷ୍ଟା ମୋର ନାହିଁ।
ଟ୍ୱିଟର୍ ଚଲାନ୍ତିନି?
ଟ୍ୱିଟର୍ ଚାଲେ ତ ସମୟ ଅର୍ଥେ କେତେବେଳେ କୌଣସି ଭଲ ଉଦେଶ୍ୟ ରେ, ଯେମିତି କିି କାହାର କଣ କାହାକୁ ଗୋଟେ କମେଣ୍ଟ ଦବା, କି କଣ ଭୁଲ କାମ ଟେ କଲା ତା ଏଗେନଷ୍ଟରେ ଗୋଟେ ଟିପ୍ପଣୀ ଦବା। ସେଇ କ୍ଷେତ୍ରରେ ମୁଁ ଚଲାଏ।
ହ୍ୟାଲୋ। ଆଚ୍ଛା ଆପଣଙ୍କ ଭଏସ୍ ଟା କଟିଗଲା ମଝିରେ ଯେ ମୁଁ ଭାବିଲି କଲ୍ କଟିଗଲା।
ନାଇଁ ନାଇଁ ଇନଷ୍ଟା ଟା ମୁଁ ଏଇ ଟୁଇଟର୍ ଟା ଯୋଉଟା କି ଏକ୍ସ ହେଇଯାଇଛି ତ?
ହୁଁ, ହୁଁ ଏକ୍ସ ହେଇ ଯାଇଛି।
ମୋ ଅଛି ମୋର ତାର ଏକାଉଣ୍ଟ୍ ଅଛି, କିନ୍ତୁ ମୁଁ ଏବେ ପ୍ରାୟତ ତିନି ଚାରି ମାସ ଏଭବ୍ ହବ କି ସା-ମେବି ଆଠ ମାସ ପାଖେ ହବ ମୁଁ ତା ତାକୁ ଆଉ ଓପନ୍ କରିନି, ସେ ଆଇଡି ଥିବ କି ନଥିବ କହିପାରିବି ନାହିଁ।
ମୁଁ ବି ବହୁତ ଦିନ ହେଲା ଓପନ୍ କରିନି ଯାହା ଗୋଟେ ଅସୁବିଧା ହେଇଥିଲା ଆମ ଗାଁ ଏଟିଏମ୍ ଚାଲୁନଥିଲା, ସେଇ ବିଷୟରେ ଗୋଟେ ଟୁଇଟ୍ କରିଥିଲି ତାପରେ ଆଉ ମୁଁ ଖୋଲିନି।
ମେ ବି ମୋର ବୋଧୁଏ ସେଇ ସମୟରେ ହଁ ସେଇ ସମୟରେ ମୋର ବି ଆଖପାଖ ସାତ ଆଠ ମାସ ହେବ ମୁଁ ବି ଓପନ୍ କିଛି କରିନି।
ହଁ ସେଇ ଅକ୍ଟୋବର ନଭେମ୍ବର ମାସର କଥା।
ମେ ବି ସିମିଲାରିଟି ଥାଇପାରେ। ଆମ ଏକାଉଣ୍ଟ ଉପରେ ସିମିଲାରିଟି ଥାଇପାରେ କି ଓପନ୍ କରିବାର? ସେଇ
ନାଇଁ ଘୁହୂ
ହେଇନି ଆଉ
ଆଉ ଫୋନରେ କିଛି ନାଇଁ ଯାହା ହ୍ୱାଟ୍ସଅପ୍ ରେ କି କଣ ଅର୍ଜେଣ୍ଟ କାମ କି ଡକ୍ୟୁମେଣ୍ଟ ସେୟାର ଏଇଗୁଡ଼ା ସବୁ କରନ୍ତି ଆଉ।
ଓ ଫେସବୁକ୍ ଫେସବୁକ୍ ତ ମୋର ଥିଲା ପୂର୍ବରୁ କିନ୍ତୁ ଓପନ୍ କରେ ଫୁଣି ତାକୁ ବନ୍ଦ କରିଦିଏ। ଓପନ କରେ ବନ୍ଦ କରିଦିଏ ବନ୍ଦ ତ ଥିଲା ମୋର ପ୍ରାୟତଃ ଦୁଇ ବର୍ଷ ତିନି ବର୍ଷ ହେଲାଣି ବନ୍ଦ ଥିଲା। ଏ ରିସେଣ୍ଟଲି ମାସେ ହେଲା ତାକୁ ଇନଷ୍ଟଲେସନ କରେଇଚି। ହେଲେ ମୁଁ କେବଳ ଦେଖାଏ ରାମାୟଣ ଯୋଉ ପାଟ ପାଟ ଗୁଡ଼ା ଆସୁଚି।
ହଁ।
ମୁଁ ସେଗୁଡା ଦେଖେ। ଦେଖି ଦେଖି ଦେଖି ଥିବା ଅଲେଡ଼ି ସେୟା କୁ ମୁଁ ବୋଧ ହୁଏ ସାରି ଦେଇଚି। ଯେମିତିକି ରାବଣ ବଧ ସହ ସାରି ଦେଇଛି ତାପରେ ହୁଏ ତ ଆଉ କଣ ସେଗୁଡ଼ା ମୁଁ ଆଉ ଦେଖିନି। ଛୋଟ ଛୋଟ ଫିଲିମ ଗୋଟେ ଦି ତିନି ଜଣେ କ୍ଲିପ ଟେ ଆସଚି ତାକୁ ବି ଟିକେ ଦେଖେ ବେଳେବେଳେ ଟିକେ ଭଲ ଲାଗେ। କିନ୍ତୁ ସବୁ ଜିନିଷଟା ତ ମିଳେନି ସେଥେରେ।
ନା ଜ୍ଞା ନାଇଁ ମୋର ଗୋଟେ ବହୁତୁ ବଡ଼ କମି କି ନାଇଁ ମୁଁ ଆଜି ପର୍ଯ୍ୟନ୍ତ ମହାଭାରତ ବୁଝିି ପାରେଣି ବୁଝିଲେ ଯଦି ଅଧା ଅଧୁରା କି ଏଗୁଡ଼ା ଦେଖିକି ସାରି ପାଇଲିଣି ଏତେ ଏପିସୋଡ଼ ନିଜେ ବୁଝିବା ପାଇଁ ଯଦି ଦେଖିବି ସାରି ବିି ପାରୁନି ବହୁତୁ ଗୁଡେ ଏପିସୋଡ଼ ଦୁଇଶ, ତିନିଶ ଏପିସୋଡ଼ ତ ଅ ଅ ଏଗୁଡ଼ା ଦେଖିବା ପାଇଁ ବି ଟାଇମି ଦରକାରେ। ତାପରେ ବୁଝି ପାରେନି ରାମାୟଣ ମୁଁ ବୁଝିପାରେ କିନ୍ତୁ ମୋର ମହାଭାରତ ଉପରେ ଟୋଟାଲେ ଜିରୋ ନଲେଜ କହିବାକୁ ଗଲେ।
ହବ ନିଜେ ଯଦି ଧ୍ୟାନ ରଖିବେ ତାହେଲେ ବୁଝିପାରିବେ ଯେମିତି କିି ରାମାୟଣ ଟା ବୁଝିଲେ। କିନ୍
ଅଲଗା ଲୋକମାନଙ୍କୁ ପଚାରେ କିଏ କେମିତି ବୁଝୁଚ କଣ ତରିକା। ସେମାନେ କୁହନ୍ତି ଆମେ ଦେଖି ଦେଖି ବୁଝୁଚୁ। ଯୋଉ ଦେଖିବାର ତ ବହୁତ ଟାଇମ୍ ଯୋଉ ବହୁତ ଟାଇମ୍ କାହିଁ କେତେ ଏପିସୋଡ଼ ଅଛି ହଟଷ୍ଟାର ରେ କେତେ ଦେଖିବ ମଣିଷ।
ହୁଁ। ତାହା ତ ସତ କଥା ମନୋବୃତ୍ତି ଅଛ ମନୋବୃତ୍ତି ନୁହେଁ ତାର ନିଜର କିଛିଟା ମନ ଇଚ୍ଛା ଏବଂ ଯେହେତୁ ଆମେ ବଡ଼ ହେଇ ଗଲେଣି
ଆଜ୍ଞା।
କୃଷ୍ଣ କିଏ ତାକୁ ତ ଆଉଁ ବୁଝିବାକୁ ପଡ଼ିବନି ଖାଲି ତାଙ୍କର କାର୍ଯ୍ୟକଳାପ କଣ ଥିଲା କୋଉଥିପାଇଁ ସିଏ ଆସଥିଲେ କେମିତି ଜନ୍ମ ହୋଇଥିଲେ ତାଙ୍କର ବା ମାତା ପିତା କିଏ ଥିଲେ ଏଇଡ଼ା ଉପରେ ଟିକେ ଫୋକସ୍ ରଖିଲେ
ଆପଣଙ୍କ କଥା ଟା ଟିକେ ଏ ଏ ଲୋ ସୁବୁଚି ଫୋନ୍ ଟା
ହଁ ନାଇଁ ନାଇଁ ଯୁଦ୍ଧ କାହିଁକି ହେଇଥିଲା ମୁଖ୍ୟତଃ କୃଷ୍ଣ କିଏ? ସିଏ କେମତି ଜନ୍ମ ହେଇଥିଲେ କଂସ କିଏ ଦିଟା କ୍ୟାରେକ୍ଟର। କୃଷ୍ଣ ଏବଂ କଂସ ଏଇ ଦିଟାକୁ ନେଇକି ମହାଭାରତ। ନା ଅଲଗା ଆଉ କିଛି ତାପରେ ହଁ ମୁଖ୍ୟ ଦି ଜଣ ରହିଲେ।
ଏତିକି ଜାଣିଚି କି ନାଇଁ ମହାଭାରତ ସୃଷ୍ଟି ହେଇଥିଲା ଏଇଥିପାଇଁ କି ଯେତବଳେ ଯୋଉ ଆମର ଦୁର୍ଯ୍ୟୋଧନ କୁ ଉଁ ଉଁ ଉଁ କୋଉମାନେ କି ଦୁର୍ଯ୍ୟୋଧନ କୌରବରେ ଯାଆନ୍ତି ନା ପାଣ୍ଡବରେ? ପାଣ୍ଡବ।
ନାଇଁ-ନାଇଁ ସେ
କୌରବରେ ଯାଆନ୍ତି, ତାହେଲେ ପାଣ୍ଡବ ପାଞ୍ଚ ଭାଇ ଯୋଉ ମାଗିଥିଲେ ଅ କିଛି ଗୋଟେ ଗ୍ରାମ ମାଗିଥିଲେ, ଗୋଟେ ରାଜ୍ୟ ବି ନୁହେଁ ଗୋଟେ ଗ୍ରାମ ମାଗିଥିଲେ କି ଆମୁ କୁ ଗୋଟେ ଗ୍ରାମ ଦିଅ ଗୋଟେ ଗ୍ରାମରେ ରହିବୁ କଣ କିନ୍ତୁ ଅହଙ୍କାରୀ ଦୁର୍ଯ୍ୟୋଧନ କହି ଥିଲା କି ସୂଚ୍ୟ ଗ୍ରହ ରେ ବି ମୁଁ ଜାଗା ଦେବିନି ସେଇଠୁ ଷ୍ଟାର୍ଟ ହେଇଥିଲା, ଏତିକି ମୁଁ ଜାଣିଚି।
ହୁଁ।
ଆଉ ଏତେ ଡିପଲି ନଲେଜ୍ ନାହିଁ ଆଉ।
ଠିକ ଅଛି, ମାନେ ଯେତେବେଳେ କୃଷ୍ଣ ଫୁଣି ଜନ୍ମ ହେଲେ କେତେ ବଡ଼ ର କଥା ବିଗର କଥା ବୋଧେ ସିଏ ପୃଥିବୀ କି ଆସିଲେ ସତୁରି ବର୍ଷ କି ଅ ସେ ବର୍ଷ କି ଯାହା ସେ ସମୟରେ ତ ନର ମାଧ୍ୟମ ରେ ଆସିଲେ ମାନେ ସେ ଶହେ ବର୍ଷ କି ଦେଢଶହ ବର୍ଷ ତ ଥିବେ ବଞ୍ଚି ଥିବେ। ତା ତାଙ୍କ ଛୁଆ ଜନ୍ମ ଟା ବି ଥିବ ଏ ଛୁଆ ଜନ୍ମ ର ବି କଂସ ବି ଯାଇଥିବେ। ମହାଭାରତ ହେଲା ସେଇ ଜିନିଷ ସବୁ ଆସିବ ନା।
ଆଜ୍ଞା।
ଅବଶ୍ୟ ଆମେ ଦେଖୁଛେ କଣ ପାର୍ଟ-ପାର୍ଟ ହେଇକି ସବୁ ଆସୁଛି ଆଜି କାଲି ଟେଲି ଟେଲିକାଷ୍ଟ ଗୁଡା ଯେମିତି କି ଶ୍ରୀକୃଷ୍ଣ ହେଲେ କେବଳ ତାଙ୍କ ଛୋଟର ଅବତାର ମହାଭାରତ ହେଲେ କୃଷ୍ଣଙ୍କ ଅବତାର ଯେମିତି କିି ପାଣ୍ଡବ କୌରବ ଏବଂ କୃଷ୍ଣ ଙ୍କ ଅବତାର ରହୁଚି।
ହୁଁ ଆପଣ ଜାଣିଚନ୍ତି। ଆପଣ ଜାଣିଚନ୍ତି ଏ ବିଷୟରେ ନା।
ଭଲ୍ ଲାଗେ ମୋତେ ଏ ଗୋଡା ଦେଖିବା ପାଇଁ ନଜର କରେ ଯେମିତି କିି ପାଲା ଫାଲା ହେଲେ ଗାଁ ରେ ପାଲା ଫାଲା ଯେତବେଳେ ଆମର ହୁଏ ହଁ ପାଲା ଫାଲା ପ୍ରାୟତଃ ଦେଖେ
ହଉ ରଖୁଛି ଆଜ୍ଞା ମୁଁ ଟିକେ ଯଦି ପରିବାରକୁ କଲ୍ କରୁଚି ଆଉ। ରହୁଚି ଟିକେ ଅଲଗା କାମ ଆଜ୍ଞା।